ହ୍ୟାଲୋ। କିଛି ନାହିଁ ବସିଛି ଆପଣ କଣ କରୁଛନ୍ତି?
ଏଇଠି ଅବିକା ଆସିଲି ବସିକି ଖାଇ ପିଇକି ଆସିଲି ବସିଛି ଆଉ।
କଣ ଖାଇଛନ୍ତି ଆଜ୍ଞା ଆପଣ କଣ ଖାଇଛନ୍ତି?
ମୁଁ ଇଟିଲି ତରକାରୀ ଖାଇଥିଲି ଉପମା ଖାଇଥିଲି ଆଉ। ଆପଣ କଣ ଖାଇଛନ୍ତି?
ମୁଁ ଦହିବରା ଖାଇଥିଲି ଆଉ। ଆଚ୍ଛା ଆପଣଙ୍କର ସେପଟେ ଏବେ ଶୀତଳ ସ ଷଷ୍ଠୀ କଣ କେମିତି ପାଳନ କରାଗଲା?
ହୁଁ ଶୀତଳ ଷଷ୍ଠୀ ତ ସରିଲାଣି।
ହଁ ମାନେ କେମିତି କଣ ମନ୍ଦିରରେ ହେଲା କେମତି ପୂଜା କଣ କେମିତି?
ହଁ ହଁ ଏମତି ଶିବ ଆ ଏ ଇଁ ସେଇଠୀ ଶିବ ପାର ବତିଙ୍କ ଏଇଟା ପର୍ବ ଏହି ପର୍ବଟି ଜ୍ୟେଷ୍ଠ ମାସରେ ଜେଷ୍ଠ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥିରେ ମହାଆଡ଼ମ୍ବରରେ ପାଳନ କରାଯାଏ। ଏହି ଏହି ପର୍ବର ଉଦ୍ଦେଶ୍ୟ କାରଣ ହେଉଛି ଶିବ ଓ ପାର୍ବତୀଙ୍କର ବିବାହ ଉତ୍ସବ।
ଆଜ୍ଞା ଆଜ୍ଞା।
ଏହି ଯାତ୍ରା ବା ପର୍ବ ବିଶେଷତଃ ଆମ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରେ ବେଶୀ ପରିମାଣରେ ହୁଏ। ମହାଡମ୍ବରରେ ପାଳନ କରାଯାଏ। ବିଶେଷତଃ ସମ୍ବଲପୁର ସହରରେ ବଡ଼ଯାକଜମକରେ ପାଳନ କରାଯାଏ। ଶୁଣୁଚ ଟି? ଆମ ହିନ୍ଦୁ ସମାଜରେ ଯେପରି ବିବାହ ପ୍ରଥା ରହିଛି। ସେମତି ସେଇ ସେହି ପ୍ରଥାନୁଯାୟୀ ଶିବ ପାର୍ବତୀଙ୍କର ବିବାହ ଉତ୍ସ ତ୍ସବ ହୁଏ ଆଉ।
ଆଜ୍ଞା।
ଦୁଇ ବ୍ରାହ୍ମଣ ଶିବ ଓ ପାର୍ବତୀଙ୍କର ପିତା ଓ ମାତା ହୁଅନ୍ତି।
ଆଜ୍ଞା।
ଆଉ ଜଣେ ବିଷ୍ଣୁ ରୂପରେ ମଧ୍ୟସ୍ଥି ହୋଇ ଏହି ବିବାହ ଉତ୍ସ ଵ ସମାପନା କରନ୍ତି ତା ୠଷି ଶିବ ମହାପ୍ରଭୁ ବର ରୂପେ ସଜ୍ଜିତ ହୋଇ ତାମଜାନରେ ବସି ମା ପାର୍ବତୀଙ୍କ ଘରକୁ ଅର୍ଥାତ୍ ମନ୍ଦିରକୁ ଯାଆନ୍ତି ଆଉ ସୁୁଭାଯାଉଛି ନା ନାଇଁ?
ଆଜ୍ଞା।
ତାରକୁ ତାଳ ପତ୍ରର ନିମନ୍ତ୍ରଣ ପତ୍ର ଲେଖା ଯାଇ ବଣ୍ଟାଯାଏ ସମସ୍ତଙ୍କୁ ଆଉ
ତାଳ ପତ୍ରରେ ଏଇଟା କଣ ମାନେ? ସ୍ଵତନ୍ତ୍ର ତାଳପତ୍ରରେ ଲେଖିବାର ଗୋଟେ ଅଛି ମାନେ ତାଳପତ୍ରରେ ହିଁ ଲେଖାଯାଏ।
ଆଜ୍ଞା ଆଜ୍ଞା। ତାପରେ ଯେପରି ବର୍ଦ୍ଧରାଯାଆନ୍ତି ଯେମିତି ଆମ ମାନଙ୍କର ଆ ଯୋଉ ସମାଜରେ ବିବାହ ଯେମିତି ହୁଏ। ସେମିତି ଶିବ ପାର୍ବତୀ ବର୍ଦ୍ଧରା ଯାଆନ୍ତି। ସେପରି ନିମନ୍ତ୍ରଣ କରି ଆଣି ଥାନ୍ତି ସେଇ ସମୟରେ ବାଣ ବା ଜା ସଖି ଗୁଢା ନାଚ ଇତ୍ୟାଦି ବହୁ ଚାକ ଜମକରେ ଆଡ଼ମ୍ବରରେ ହୁଏ। ଆଉ ବାଣରେ ରୋଷଣୀ ହୁଏ ତମ ଆଡେ ସେ ହୁଏନି କି?
ଆଜ୍ଞା ଆଜ୍ଞା ଆମ ଆଡେ ତ ଆପଣ ଯେମିତି କହୁଛନ୍ତି ଏତେ ହୁଏ? ଆମ ଆଡେ ବିଶେଷ ଏମିତି ନାହିଁ।
ନାଇଁ ଆମ ଆଡେ ଏମିତି ହୁଏ ବିଭିନ୍ନ ନର୍ତକ ମାନେ ବି ନର୍ତକ ନର୍ତକୀ ମାନେ ନାଚନ୍ତି ଆଗରେ ନାଚି ନାଚି ଯାଆନ୍ତି। ଶିବ ପାର୍ବତୀଙ୍କ ବିଭିନ୍ନ ଅ ପୋଷାକ ମୁକୁଟ ଅଳଙ୍କାର ପତ୍ରରେ ଭୂଷିତ କରାଯାଇ ଥାଏ ଶିବ ମନ୍ଦିରରେ ହୁ। ଯୋଉଠି ଯୋଉ ଘର ବର ଯାଏ ଅ କନ୍ୟା ପକ୍ଷ ଥାଆନ୍ତି ବର ପକ୍ଷ ଯାଇକି ସେଠି ଅ ଅ ଭୋଜନର ଭୋଜନ ର ହଁ ଆଜ୍ଞା। ହ
କଣ ଆପଣଙ୍କ ଘର ପାଖରେ କଣ ମନ୍ଦିର ଅଛି?
ହଁ ଆମ ଘରଠୁ ଟିକେ ଦୂରରେ ମନ୍ଦିର ଟିଏ ଅଛି। ଶିବ ମନ୍ଦିର ସେଇଠି ହୁଏ ଆଉ
ଆପଣ ଦେଖିବାକୁ ଯାଆନ୍ତି?
ନାଇଁ ମୁଁ ତ କେବେ ଦେଖିବାକୁ ଯାଇନି? ଏ କିନ୍ତୁ ବରଯାତ୍ରୀ ହେରିକା ତରକୁ ଯେତେବେଳେ ନେଇକି ଆସନ୍ତି ପାର୍ବତୀଙ୍କୁ ସେତେବେଳେ ଅ ବାଣ ରୋସଣୀ ହେଇକି ଏ ଯାଆନ୍ତି
ସେ ସବୁ ଆପଣ ଦେଖନ୍ତି କେବଳ ମନ୍ଦିର ଯାଆନ୍ତିନି ଆଉ।
ହଁ।
ଆଉ ତମ ଆଡେ ଆଜ୍ଞା କେମତି ରଥଯାତ୍ରା କେମିତି ପାଳନ କରାଯାଏ?
ରଥଯାତ୍ରା ତ କଣ କହିବି ରଥଯାତ୍ରା ତ ପୁରୀରେ ତାର ଫେମସ ଆଉ।
ଆଉ ତମ ଆଡେ ହଉଥିବ।
ହଁ ଆମ ଆଡେ ବି ହୁଏ ରଥଯାତ୍ରା ମାନେ କଣ କି
କଣ ହଁ ତମ ଗ୍ରାମରେ ର ଯୋଉ ଜଗନ୍ନାଥ ମନ୍ଦିର ନାହିଁ।
ଆଜ୍ଞା ଆମ ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି ଏବେ ନୂଆ ନୂଆ ପ୍ରତିଷ୍ଠା ହେଇଛି ବର୍ଷେ ଦି ବର୍ଷ ହେଇଛି। ହେଲାଣି।
ହୁଁ ହୁଁ।
ସେଇଠୁ ଜଗନ୍ନାଥ ଆସନ୍ତି। ଆଉ ରଥଯାତ୍ରା ତ ଏଇ ଆଷାଡ଼ ମାସରେ ପଡେ।
ହୁଁ।
ଏଇ ଏବେ ଆସିଯିବ ରଥଯାତ୍ରା।
ଆଜ୍ଞା।
ଆଉ କଣ ସେଇଦିନ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଆସନ୍ତି ଆଉ।
ଆ ରଥଯାତ୍ରା ତ କହିୟା କୁ ଗଲେ ଆମ ଓଡି ଓଡିଶାରେ ନୁହଁ ପୁରା ବିଶ୍ ବିଶ୍ୱରେ ପ୍ରସିଦ୍ଧ।
ଆଜ୍ଞା ଆଜ୍ଞା।
ଭାରତ ପୃଥିବୀର ଅଧିକାଂଶ ଦେଶରେ ଏଇ ପର୍ବ ପାଳନ କରାଯାଏ।
ହଁ ରଥଯାତ୍ରା ତ
ଆଜ୍ଞା।
ଆଜ୍ଞା ଆଜ୍ଞା। ଆଉ କେବେ ଯାଇକି ରଥଯାତ୍ରା ପଡୁଚି।
ରଥଯାତ୍ରା ପରା ଏଇ ଭା ଏଇ ପର୍ବ ପ୍ରତିବର୍ଷ ବୈଶାଖ ଶୁକ୍ଳ ତୃତୀୟାରେ ଅକ୍ଷୟ ତୃତୀୟ ଠାରୁ ର ରଥର କାର୍ଯ୍ୟ ନିର୍ମାଣ କରାଯାଏ ରଥଯାତ୍ରା ତ ଏ ବର୍ଷ ଜୁନ ମାସ ଜୁଲାଇ ମାସରେ ପଢୁଚି ଜୁଲାଇ ଷୋହଳ ତାରିଖରେ।
ଏଥର ଜଲଦି ପଡୁଛି ନା ଡେରି ରେ ପଡୁଛି?
ଏଥର ବୋଧେ ଟିକେ ଡେରି ରେ ପଡୁଛି।
ଆଜ୍ଞା।
ଆମର ଏଠି କଣ କି ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ରଥ ପ୍ରସ୍ତୁତ ହେଇଯାଏ ହୁଏ।
ଆଜ୍ଞା ମାନେ ଅକ୍ଷୟ ତୃତୀୟାରେ କିଛି ବି ହେଇନଥାଏ।
ଅକ୍ଷୟ ତୃତୀୟାରେ
ହୁଁ ଯେମିତି ପୁରୀରେ ସବୁ ରଥ ହେରୀକା ତିଆରି ହୁଏ କାଠୁ ହରିକା ଇଏ ହୁଏ।
ହଁ ଅକ୍ଷୟ ତୃତୀୟରେ ହେଇଥାଏ ନା ଆରମ୍ଭ ହେଇଥାଏ ଅକ୍ଷୟ ତୃତୀୟା ରୁ।
ହୁଁ ହୁଁ।
ମାନେ ତାର ପୁରା ସମ୍ପୂର୍ଣ୍ଣ କାର୍ଯ୍ୟ ହବା ପାଇଁ ରଥଯାତ୍ରାର ପୂର୍ବ ସନ୍ଧ୍ୟାରେ ସେଇଟା ପୁରା ସମାପ୍ତ ହୁଏ।
ହୁଁ ହୁଁ।
ଆ ତାପରେ ଆମ ଏଇ ଗାଁ ଦାଣ୍ଡରେ
ଆଜ୍ଞା।
ରଥ ଆସନ୍ତି, ରଥରେ ଠାକୁର ବସିକି ଆସନ୍ତି। ବାଜା, ବାଣ, ଗୀତ ସବୁ ବାଜିକି ପୁରୀ ଭଳିଆ ତ ଆମର ଏତେ ବଡରେ ହେଇପାରିବନି ନା!
ଆଜ୍ଞା।
ଯାହା ଯେମିତି
ଯୋଉଠି ଯାହା ଯୋଉଟା ଯାହା ଫେମସ୍। ରଥଯାତ୍ରା ତ ପୁରୀରେ ଫେମସ୍।
ହଁ। ସେଇଟା ଖାଲି କଣ ରଥଯାତ୍ରା ବୋଲିକି ଗାଁ ମାନଙ୍କରେ ଗୋଟେ ଗୋଟେ ରଥ କରିକି, ଛୁଆମାନେ ବି ଆମର ବୁଲାନ୍ତି, ପ୍ରତି ସାାହିର ଛୁଆ ମାନେ ଛୋଟ ଛୋଟ ରଥ କରିକି ତାଙ୍କର ବୁଲାନ୍ତି ଚା ଭୋଗ ବାଣ୍ଟନ୍ତି।
ଆଜ୍ଞା। ତରକୁ ମାଉସୀ ମା ମନ୍ଦିର ସେଇଠି ତମ ଗ୍ରାମରେ ଅଛି?
ହଁ ହଁ ଆମ ଗ୍ରାମରେ ମାଉସୀ ମା ମନ୍ଦିର ଅଛି ରଥଯା
ଆଜ୍ଞା। ହାଲୋ। ହାଲୋ।
ଏଠି ଫେମସ ତ ସେ ବେଶୀ ସେଠି ହଉଥିବ ନା! ଆମର ଏଠି ଯେମତି ସାଧା ସିଧାରେ ଖାଲି ରଥକୁ ନିଅନ୍ତି, ପୂଜା ପୂଜି
ଆଜ୍ଞା।
ଯେହେତୁ ବିଶ୍ଵ ପ୍ରସିଦ୍ଧ ଯା ତ ହବ ନା!
ଉଁ ହୁଁ ଆଜ୍ଞା ଆଜ୍ଞା। ଆଉ ଏ ଏ ବର୍ଷ
କୁହନ୍ତୁ କୁହନ୍ତୁ
ଆଉ ମାଉସୀ ମା ମନ୍ଦିରରେ ରହିକି, ପୁଣି ସେଠୁ ଆସନ୍ତି ମନ୍ଦିରକୁ ବାହୁଡା ଦିନ। ଆଜ୍ଞା। ହ୍ୟାଲୋ। ହ୍ୟାଲୋ। କିଛି ବି ଭୋ ଆସୁନି, ଆଜ୍ଞା। ତମକୁ ଶୁଗା ଯାଉଚି ମୋ କଥା?
ନାଇଁ ଶୁଭୁ ନଥିଲା ଏବେ ଶୁବିଲା କୁହନ୍ତୁ।
ଆଉ ଯୋଉ ମାଉସୀ ମା ମନ୍ଦିରରେ କେତେ ଦିନ ରୁହନ୍ତି?
ନଅ ଦିନ ରୁହନ୍ତି, ନଅ ଦିନ ରହିଲା ପରେ ଦଶମୀ ଦିନ ଫେରି ଆସନ୍ତି।
ହଁ ଫୁଣି ବାଜା ଇଏ ନାଚ ଫାଚ ହେଇକି ଆସନ୍ତି ଏଠିକି। ହାଲୋ, କିଛି ବଏସ୍ ଆସୁନି। କିଛି ବି ତମର କ କିଛି ବି ତମର କଥା ବେଳେ ବେଳେ ଶୁଗା ଯାଉନି।
ଆଜ୍ଞା, ଆପଣ କିଛି କହୁଚନ୍ତି।
ଆଜ୍ଞା, ମୁଁ କହୁଚି ଯେ କିନ୍ତୁ ଆପଣଙ୍କୁ ଶୁଗା ଯାଉନି।
ଏବେ ଶୁବା ଯାଉଚି, କହୁ ନାଆନ୍ତି।
ହଁ, ତା ଗୁରୁ ପୁଣି ମାଉସୀ ମା ମନ୍ଦିରରୁ ଆଁ ବାଜା ଫାଜା ବାଜି ଆସନ୍ତି ଫୁଣି ମନ୍ଦିରକୁ। ଆଜ୍ଞା, କିଛି ବି ଭଏସ୍‌ ଆସୁନି। ହାଲୋ।
ହାଲୋ।
ତମ କଥା ବେଳେ ବେଳେ ଶୁଗା ଯାଉଚି, ପୁଣି ବେଳେ ବେଳେ ଶୁଗା ଯାଉନି।
ଆଜ୍ଞା, ଟିକେ କ'ଣ ଅସୁବିଧା ହଉଥିବ ବଧେ ଆଉ।
ହଁ ଆଜି ବର୍ଷା ପାଗ ଟା ଅଛି ନା, ସେଇଥି ପାଇଁ। ସଂଯୋଗ ଗରିବାକୁ ଟିକେ ଇଏ ହଉଥୁବ ଆଉ। ହାଲୋ।